ଜୟ ଜଗନାଥ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆପଣ ଙ୍କୁ କୋଉଠୁ ଫୋନ କରିଥିଲେ?
ଏଇଟା ହଉଛି ବଳିଆ ପଣ୍ଡା।
ଆଛା ଆଚ୍ଛା, ଆପଣ ବଳିଆ ପଣ୍ଡା ରୁ କଲ କରିଥିଲେ।
ଆପଣ କୋଉଁଠି କହୁଛନ୍ତି?
ଉ ବଳିଆ ପଣ୍ଡା କୋଉଁ ଜାଗାରୁ କହିଲେ ମୁଁ ଜାଣି ପାରିଲିନି। ଆପଣ ମାନେ ପୁରୀ ଭଳିଆ ପଣ୍ଡା କହୁଛନ୍ତି। ଆଛା ଆପଣ ପୁରୀ ଆପଣଙ୍କ ଘର?
ହଁ ପୁରୀ ଆମ ଘର।
ଆଛା, ଆମ ଘର ଭୁବନେଶ୍ଵର। ଭୁବନେଶ୍ୱର ଜୟଦେବ।
ଓ ଆପଣ ମଧ୍ୟହ୍ନ ଭଜନ କଣ କରିୁଥିଲେ ଆଜି?
ମଧ୍ୟାହ୍ନ ଭୋଜନ ଟିକେ ଆମର ହେଇଥିଲା ଭାତ, ଡାଲି ଆଉ ଟିକେ ହେଇଥିଲା କୁକୁଡାର ତରକାରୀ ହେଇଥିଲା।
ଆଜ୍ଞା ଆଜ୍ଞା ଆପଣ ବନେଇଥିଲେ?
ନାଇଁ ମତେ ତ ରୋଷେଇ ଆସେ ନାହିଁ। ମୋର ଭାଇ ଭଉଣୀ ମାନେ ଅଛନ୍ତି। ସେମାନେ ସମସ୍ତେ ରୋଷେଇ ବାସରେ ପୁରା ପ୍ରାଙ୍ଗ କଣ ପ୍ରବୀଣ ସେମାନେ ରୋଷେଇ କରିବାରେ ପୁରା ପ୍ରଖ ପରିମାଣରେ ସେମାନେ ଜାଣିଛନ୍ତି କେମିତି କଣ? କରିବେନି ପୁରା ନିପୁଣ ଯୋଉଁ କୁହନ୍ତି ପୁରା ସେମିତି ପୁରା ନିପୁଣ। ତ ସେମାନେ ଭଲ ରୋଷେଇ କରନ୍ତି। ମୁଁ ତାଙ୍କୁ ସେ କରି ଥିଲେ ମୁ ଖାଇଥିଲି କିନ୍ତୁ ଆଜି ତରକାରୀ ଯିଏ କରିଥିଲା ସେଟିକେ ଚଳିବ ଏତେ ବି ଭଲ ନଥିଲା।
ସ କିଏ ସେ ତରକାରି କରିଥିଲା?
ସେଇ ମୋର ଭାଇ ଭଉଣୀ ମାନଙ୍କ ଭିତରୁ ଜଣେ କିଏ କରିଥିବେ।
କିଏ କରୁଥିଲେ କହୁନାହାନ୍ତି?
ଆମର ଜଣେ ନାଇଁ ନାଇଁ ଆମର ଆସିଥିଲେ ଜଣେ ବନ୍ଧୁ ଭିତରେ। ତ ସିଏ ରୋଷେଇ କରିଦେଇଥିଲେ। କିନ୍ତୁ ଅ ହଉ ଚଳିବ କେତେବେଳେ କିଏ କଣ ରୋଷେଇ କରିବ କିଛି ମନ୍ଦ ଅଛି ଖାଇଦବା କଥା ଯାହା ହେଲା ପେଟ ପୁୁରିଲେ ଗଲା ସେ।
ଖାଇବା ଭଲ ବନେଇ ନଥିଲେ କି?
ଆଉ ଚଳିବ ଏତେ ଭଲ ବନା ହେଇନଥିଲା। ଆପଣ ଆପଣ କଣ ଖାଇଥିଲେ?
ମୁଁ ନିଜେ ଯୋଉଁ। ଚିକେନ ତରକାରୀ ଟିକେ କରିଥିଲି। ଆଉ ଭାତ ଆମ୍ବ ଖାଇଥିଲି ଆଉ। କଣ ଘର ଘରକୁ ପାଚିଲା ଆମ୍ୱ ଆଣିକି ଆସିଥିଲି।
ମାନେ କୁକୁଡା ତରକାରୀ ହେଇଥିଲା ଆପଣଙ୍କର ଆମ୍ବ ହେଇଥିଲା। ମାନେ ପାଖାପାଖି ଆମ ଦୁଇ ଜଣଙ୍କର
ଆଜ୍ଞା ଆଜ୍ଞା ଆପଣଙ୍କ ହେଲା କିଏ ବନ୍ଧୁବାନ୍ଧବ ଜଣେ ବନେଇଥିଲେ ମୁଁ ନିଜେ ବନେଇଥିଲି ଆଉ।
ଆପଣ ନିଜେ ରୋଷେଇ ଶିଖିଛନ୍ତି? ଆପଣଙ୍କୁ ଚିକେନ ତରକାରୀ ଆସୁଛି? ଟିକେ କହିପାରିବେ? କେମିତି ଚିକେନ ତରକାରି ରୋଷେଇ କରିଥିଲେ? ମତେ ତ ଆସେନି ସେଥିପାଇଁ ପଛାରି ଦଉଛି।
ଆରେ ବହୁତ ଅସୁବିଧା ଆଜି ଅଧା ଗ୍ୟାସ ବନ୍ଦ ହେଇଗଲା।
ଓହଃ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହେଇକି ରୋଷେଇ କରିଛନ୍ତି, ତାହାକୁ ମାନିବାକୁ ପଡିବ ଆପଣ
ଆଉ ଜଣଙ୍କୁ ଆଉ ଜଣଙ୍କୁ ନହେଲେ ଯାଇକି ଅଧା ଅଧା ହେଇଥିଲା ଆଉ ଜଣକ ଘରେ ଯାଇକି ଆଉ ଅଧା ଚିକେନ କରିବାକୁ ।
ଆଚ୍ଛା ଆଚ୍ଛା ଯାହା ହଉ ଏତେ ସମ୍ମୁଖୀନ ହେଇକି କରିଛନ୍ତି। କେମିତି କରିଲେ ରୋଷେଇ ଟିକେ କହିବେ।
ଆଜ୍ଞା ଆଜ୍ଞା। ଫାଷ୍ଟ ସକାଳୁ ଉଠିଲି ସକାଳୁ ଉଠିଲି।
ଆଜ୍ଞା ସକାଳୁ ଉଠିଲେ ସକାଳୁ ଉଠିବାରୁ ରୋଷେଇ ସହିତ ଆମର କିଛି ମତଲବ୍ ନାହିଁ। ଆପଣ ମତେ ଟିକେ କୁହନ୍ତି ଯେ କେମିତି ତାର ପ୍ରସ୍ତୁତିର ପ୍ରଣାଳୀ ମୁଁ କଣ ସକାଳୁ ଉଠିକି ରୋଷେଇ କରିବି ନା କଣ? ଆପଣ ମତେ କୁହନ୍ତୁ ରୋଷେଇ କେମିତି କରିଲେ?
ହଁ କହୁଛି ଶୁଣନ୍ତୁ। ଆମ ଦିଦି, ଦିଦି ହେଲା ଭାତ ବସେଇ ଦେଇଥିଲେ।
ଆଚ୍ଛା।
ଆଉ ମୁଁ ଯାଇକି ମସଲା ମସଲି ଧରିକି ଚିକେନ ଧରିକି ପଳେଇ ଆସିଲି।
ଆଚ୍ଛା।
। ଫାଷ୍ଟ ଆପଣ ନେବେ ମୁଁ ଚିକେନ ନେଇଥିଲି ତିନିଶହ ଗ୍ରାମ
ଆଜ୍ଞା।
ସେଥିରେ ପିଆଜ ଦୁଇଶହ ଗ୍ରାମ ପକେଇବେ।
ଆଜ୍ଞା।
ଆଉ ଅଦା ରସୁଣ ପେଷ୍ଟ ଆପଣ ଆଣି ପାରିବେ ଆଉ ଅଦା ରସୁଣ ଛେଚିକି ବି ପକେଇ ପାରିବେ।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
ମସଲା ହଁ ହଁ ମସ ଏଥିରେ ମସଲା ଦରକାର ହଉଛି ଅଦା, ରସୁଣ, ପିଆଜ ଆମର ଗୋଟା ମସଲା।
ଗୋଟା ମସଲା କଣ କଣ?
ସେ ଡାଲଚିନି, ଲବଙ୍ଗ, ଗୁଜୁରାତି ଅଳେଇଚ ସବୁ ଏମିତି ମିଶେଇକି ଥିବ ଏଥିରେ ଆପଣ ଦୋକାନକୁ ଗଲେ ସିଏ ଆପଣଙ୍କୁ କହିଦବ ଗୋଟା ମସଲା ମାଗିଲେ ସିଏ ଆପଣଙ୍କୁ ଦେଇଦବ।
ଆଚ୍ଛା।
ହଳଦୀ ପାଉଡର ଗୋଟେ ଆଣିବେ ଗୋଟେ କାଶ୍ମୀରୀ ଚିଲି ଆଣିବେ। ଆଉ ଲଙ୍କା ଗୋଟେ ଗୋଟେ ଆଣିବେ। ଆଉ କଞ୍ଚା ଲଙ୍କା କିଛି କଞ୍ଚା ଲଙ୍କା କିଛି ଆଣିବେ, ଟମାଟୋ ଟିକେ ଆଣିବେ ଦହି ଟିକେ ଆଣିବେ। ଆଉ ଚିକେନ ମସ ମସଲା ଗରମ ମସଲା। ଫାଷ୍ଟ ଆପଣ ପିଆଜ ତେଲ ପକେଇବେ।
ଆଜ୍ଞା।
ତେଲ ପକେଇଲେ ଆଳୁ ଟାକୁ ଛାଣିଦେବେ। ତେଲ ଦେହରେ ଭଲ ଭରେ ଛାଣିଦେବେ। କାହିଁକି ନା ସିଝିବାକୁ ଭଲ ହବ।
ଆଚ୍ଛା।
ଆଉ ତେଲ ଛାଣି ସାରିଲା ପରେ ସେଇଟାକୁ ଆପଣ ସେଥିରେ ମୋଟା ମସଲା ଫାଷ୍ଟ ପକେଇବେ ଗୋଟ ଗୋଟା ମସ୍ ମସଲା ପକେଇଲା ପରେ କଞ୍ଚା ଲଙ୍କା ଯୋଉଁ ଆପଣ ରଖିଥିବେ ତାକୁ ଦି ଫାଳ କରିଦେବେ। ସେଥିରେ ପକେଇବେ। ତାପରେ ପି ପିଆଜ ପକେଇବେ
ଆଚ୍ଛା।
ପିଆଜ ପକେଇଲା ପରେ ପିଆଜ ଦଶ ମିନିଟ ଗୋଟେ ଇଏ ହେଲାପରେ ବ୍ରାଉନ ଆସିବ ଟିକେ
କଣ ପକେଇବେ?
ପିଆଜ।
ପିଆଜ ପରେ କଣ ପକେଇବେ ଆଉ।
ପି ପିଆଜ କଲର ଗୋଟେ ଚେଞ୍ଜ ହେଇଯାଇ ଆସିବ।
ମାନେ ରଙ୍ଗ ଚେଞ୍ଜ ହେଲା ପରେ।
ଆପଣ ଅଦା ରସୁଣ ପିଆ ନାଇଁଁ ନାଇଁ ନାଇଁ ନାଲି ଶୁଣନ୍ତୁ ଆପଣ ଏବେ ବ୍ୟସ୍ତ ହେଲେ କେମିତି ହେବ।
କୋଉନାହା
ଆଉ ଶେତିରେ ଫାଷ୍ଟ ଅଦା ରସୁଣ ପେଷ୍ଟ ପକେଇବେ। ଟିକେ ପାଣି ଦେବେ ହାଲକାହ ପାଣି ଦେବେ।
ଆଜ୍ଞା।
ଟିକେ ତାକୁ ଘା ଘାଣ୍ଟିବେ। ତାପରେ ଚିକେନ ମସଲା ଆପଣ ଲଙ୍କା ଗୁଣ୍ଡ ଟିକେ ପକେଇବେ। ହଳଦୀ ଗୁଣ୍ଡ ଆ ଯାହାବି ମସଲା ଆପଣଙ୍କୁ କହିଲି ସେ ମସଲା ସବୁ କୁ ପକେଇବେ ଗରମ ମସଲା ଛାଡିକି।
ଆଚ୍ଛା।
ପକେଇ ସାରିଲା ପରେ ତାକୁ ଟିକେ ପାଣି ଦେଇଁକି କଷି ଭିତରେ ଉଠିକି ମସଲା ଟାକୁ। କିଛି ସମୟ କସିଲା ପରେ ଟମାଟୋ କଟା ହେଇକି ରଖିଥିବେ। ଟମାଟୋ ଟମାଟୋ ଟିକେ ପକେଇବେ।
ଆଚ୍ଛା।
ଟମାଟୋ ପକେଇଲା ପରେ କିଛି ସମୟ ପରେ ଆପଣ ଲୁ ଲୁଣ ଟିକେ ପକେଇବେ ହାଲକା ଲୁଣ ଟିକେ ପକେଇବେ।
ଆଜ୍ଞା।
ତାପରେ ଚିକେନ ଟା ପକେଇବେ। ଆଜ୍ଞା ଆଜ୍ଞା ଚିନ କଟା ହଁ ଚିକେନ ଟା କ ଆପଣ ଚିକେନ୍ ଆଣିଲା ପରେ ଟିକେ ଧୋଇଦବେ ଭଲ ଭାବରେ ତାକୁ ଧୋଇ ଦେଇଥିବେ ଠିକ ଅଛି। ଧୋଇକି ତାକୁ ତେଲ ଟିକେ ଆଉ ହଳଦୀ ପକେଇ ମ୍ୟାଗନେଟ କରି ଦେଇଦେବେ। ଟ ରଖି ଦେଇଥିବେ। ଗୋ ଗୋଳେଇକି ରଖିଦେବେ ହଁ ଗୋଳାଇକି ରଖିଦେଇଥିବେ ଆଜ୍ଞା। ଆଉ ଗୋଳେଇକି ରଖିଲା ପରେ। ଆପଣ ସେଇ ଚିକେନ ଟାକୁ କୁକୁଡା ତର କୁକୁଡାକୁ ପକେଇବେ।
ପକାଇକି ଗୋଳାଇବୁ ଗୋଳାଇ ଗୋଳାଇ ତାପରେ ତରକାରୀ ହେଇଯିବ।
ଆଜ୍ଞା ଆଜ୍ଞା ତରକାର ହେଇକି ଆଳୁ ଯେ ପକେଇଥିବେ ଆଳୁରା ପକେଇବେ। ଆଜ୍ଞା ସେଇଟାକୁ ସେ ଦହିଟି ଦହିଟି ନାଇଁ ଅମୃତ ଭଣ୍ଡା ପଡେନି। ଅମୃତ ଭଣ୍ଡା ଟା ହେଲେ ଭଲ ଲାଗେନି। ଦହି ଟିକେ ଲାଷ୍ଟକୁ ଦହି ଟିକେ ପକେଇବେ। ଠିକ ଅଛି ଆଜ୍ଞା।
ଦହି ଟିକେ ଆଉ କଣ ପଡିବ। ଧଣିଆ ପତ୍ର ପଡେ ବୋଲି ମୁଁ କଣ ଶୁଣିଥିଲି ମୁଁ ବି ଦେଖିଚି ଆମର ଆଜି ବାହାରିଲା। ଆଚ୍ଛା ଆଚ୍ଛା ଧଣିଆ ପତ୍ର ବି ପଡେ। କଲେ ତାର ବାସ ନା ଟିକେ ଅଧିକ ହୁଏ। ମୁଁ ଶୁଣିଛି ବାସ ମୁଁ ଜାଣି ନାହିଁ। ବାସ ଏମିତି ବହିରେ ବି ଗୋଟେ ପଢିଥିଲି ଯେ ଧଣିଆ ପତ୍ର ପ
ଆଜ୍ଞା ସେଟା ଲାଷ୍ଟ କୁ ଆପଣ ନିହାତି ନିହାତି ନିହାତି ସେ ଲାଷ୍ଟ କୁ ଧନିଆ ପତ୍ର ଗରମ ମସଲା ପକେଇକି ଛାଡିଦଲେ ଆମ ତରକାରି ଟା ହେଇଯିବ। ଆଉ ଗୋଟେ ଆଉ ଗୋଟେ କଥା ଶୁଣନ୍ତୁ। ଆଉ ଗୋଟେ ଆଉ ଗୋଟେ ଆଉ ଆଉ ଗୋଟେ ଆ ଆଉ ଗୋଟେ ଭଲ ଆଉ ଗୋଟେ ଭଲ ୱାର୍ଟ ଟେ କହୁଚି ଶୁଣନ୍ତୁ। ଚିକେନ ଟା କଲା ଟାଇମ ରେ ହଁ ଚିକେନ ଟା କଲା ଭିତରେ କଷିଲା ଟାଇମ ରେ ଯିଏ କସିଲା ପରେ ଯୋଉ ଗ୍ରେଭିଟା ଯେଉଁ ପାଣିଟା ବାହାରିବ
ଆପଣ ଟିକେ ଓଡିଆରେ କହିଲେ ମୁଁ ଟିକେ ବୁଝିପାରନ୍ତି। ଆପଣ ଇଂରାଜୀରେ କାହିଁକି କଥା କହୁଚନ୍ତି।
ଭୁଲ ହେଇଗଲା। ଆଉ ପାଣି ଟା ଯୋଉ ବାହାରିବ ପାଣି ଟାକୁ ଭଲ ଭାବରେ ସଫା ହେଲା ପରେ ଆପଣ ଆଉ ଥରେ ପାଣି ଦେବେ
ଆଛା ମାନେ ଚିକେନ ରୁ ପାଣି ବାହାରେ କି? ମାନେ ଯୋଉ କୁକୁଡା ତରକାରୀରୁୁ ପାଣି ବାହାରେ ଆଛା ସେ ପାଣି ମାନେ ମରିଗଲା ପରେ ତାପରେ ଆଉଥରେ ପାଣି ଦେବେ ଆଛା ଏମିତି କଥା ତାହେଲେ ଯାହା ହୋଉ ଭଲ ଲାଗିଲା ଆପଣଙ୍କ ଠାରୁ ଗୋଟେ ଭଲ ଶିକ୍ଷା ମୁଁ ଗ୍ରହଣ କରିଲି ଆପଣଙ୍କ ଶୁଭ ନାମଟି କଣ ମୁଁ ଜାଣିପାରିବି କି?
ମୋର ନା ଘରେ ଡାକୁଛନ୍ତି ମତେ ମାନୁ ଡାକନ୍ତି।
ଆଛା ମୁଁ ମୁଁ ଆପଣଙ୍କୁ ତାହେଲେ ଭାଇ ଡାକିବା ଟା ଭଲ ଲାଗୁନି ଆପଣଙ୍କୁ ଠିକ ଅଛି। ମୁଁ ଆଉ ଭାଇ ଡାକିବିନି। ଆପଣ କଣ ଡାକିବେ ମାନ
ନା ମାନ ଡାକିବେନି ମତେ ଡାକି ମେଣ୍ଟାଲ ଡାକିବେ ପାଗଲ
ଆପଣଙ୍କୁ ପାଗଳ ଆପଣଙ୍କୁ ପାଗଳ ଡାକିବି ଆପଣଙ୍କୁ ଭଲ ଲାଗୁଚି
ଅ ହଁ ଏଇଟା ମୋର ଝିଅ ବନ୍ଧୁ ଝିଅ ବନ୍ଧୁ ମୋର ମୋ ନା ଟା ଦେଇଚନ୍ତି। ପାଗଲ।
ଆଛା ଆପଣଙ୍କ ଗୋଟେ ଝିଅ ବନ୍ଧୁ ନା ଦେଇ ଚନ୍ତି ବୋଲି ସେଥିପାଇଁ ଆପଣ କହୁଛନ୍ତି ମୁଁ ଆପଣଙ୍କୁ ପାଗଳ ଡାକ କିବି ଆପଣଙ୍କୁ କଣ ଖୁସି ଲାଗୁଚି ପାଗଳ ଡାକିଲେ ଆପଣ କଣ ପାଗଳ କି? ଆପଣ ତ ଭଲରେ ମୋ ସହିତ କଥା ହୋଉଚନ୍ତି ଆପଣ ପାଗଳ ବୋଲି କେମିତି କୋହୁଚନ୍ତି। କୁ ନିଜେ ଆପଣଙ୍କୁ ନିଜକୁ ଖରାପ ଲାଗିବା କଥା ଆପଣ ପାଗଳ ବୋଲି କୋହୁଚନ୍ତି। ଛା ହୋଉ ଠିକ ଅଛି। ଯଦି ଆପଣଙ୍କୁ ପସନ୍ଦ ବି ଲାଗୁଛି ଆପଣଙ୍କୁ ପାଗଳ ଡାକିଲେ ତାହେଲେ ମୋର
ଆପଣ ଆପଣ ଡାକି ପାରନ୍ତି ମାନ ମାନସ ପାରନ୍ତି ମାନସ ଡାକି ପାରନ୍ତି। ମିଷ୍ଟର ଦାସ ଡାକି ପାରନ୍ତି। ଦାସ ବା ଦାସ ବାବୁ ଡାକି ପାରନ୍ତି।
ଆଛା ଆପଣଙ୍କୁ ଦାସ ବାବୁ ଡାକିବି ନାଇଁ ବନ୍ଧୁ ଡାକିବିନି
ସବୁ ଡାକିବେ
ଆଛା ଦାସ ବାବୁ ଡାକିବି ଆପଣଙ୍କୁ ଆଛା ଆପଣଙ୍କ ଅଁ ଏଜ ପାଖାପାଖି ଲାଗୁଚ ଚାଳିଶ ବେଳିଶ ହେଇଥିବ ବୋଧେ ସେଥିପାଇଁ ଆପଣ କୋହୁଛନ୍ତି ଦାଶବାବୁ ଡାକିବେ କୁହନ୍ତି ନା ଏ ସବୁ ଛପନ ଆଛା ତାହେଲେ ତ ଆପଣ ମୋ ବାବାଙ୍କ ବୟସର ହେଇଗଲେ। ହେଲେ ମୁଁ ମାମୋ ପିତାଙ୍କ ବୟସରେ ହେଲେ ଯେହେତୁ ମୁଁ ଆପଣଙ୍କ ନିହାତି ଦାସ ବାବୁ ବୋଲି ଡାକି ପାରିବି। ଆଉ ବନ୍ଧୁ ଆପଣଙ୍କୁ କଣ କହିବି ମୁଁ
ନାଇଁ ନାଇଁ କାକା ଡାକିବେନି ଦାସ ବାବୁ ଡାକିଲେ ଦାସବାବୁ ଡାକିଲେ ମତେ ଟିକେ
ଆଛା ଠିକ ଅଛି ମୁଁ ଦାସ ବାବୁ ଢାକିଵୀ ନହେଲେ ମୁଁ ନହେଲେ ତ ମୁଁ କାକା ହିଁ ଡାକି ଦେଇଥାନ୍ତି ଆଛା ହୋଉ। ହୋଉ ଠିକ ଅଛି ରହିଲି ଆପଣଙ୍କୁ
ଶୁଣନାହାନ୍ତି ମତେ ଟିକେ ଗର୍ବ ଅନୁଭୂତ ହବ। ଗର୍ବ ଅନୁଭୂତ ହବ ଆପଣ ଦାଶବାବୁ ଡାକିଲେ। ଆ ଆମର ଏରିଆ ଭିତରେ ମତେ ଡ଼ା ଦାସ ବାବୁ।
ଆଛା ଆପଣଙ୍କ ମାନେ ଆପଣ ଯୋଉ ରୋହୁଚନ୍ତି ତା ପାଖାପାଖି ଲୋକମାନେ ସମସ୍ତେ ଆପଣଙ୍କୁ ଦାସ ବାବୁ ବୋଲି ଡ଼ାକୁ ଡାକୁଚିନ୍ତି ଠିକ ଅଛି ଏଥର ତାହେଲେ ମୁଁ ବି ଆପଣଙ୍କୁ ଦାଶ ତ ବାବୁ ବୋଲି ହିଁ ଡାକିବି ଆପଣ ସବୁବେଳେ ଏମିତି ଖୁସିରେ ରହୁଥାନ୍ତୁ ଭଲରେ ରୋହୁ ଥାଆନ୍ତୁ ମତେ ବି ଏମିତି କିଛି ଶିଖଥାନ୍ତୁ। ମୁଁ ବି ସବୁବେଳେ କିଛି ଶିଖୁଚି ଆପଣ ଯାହା କହିଲେ ମତେ ହୃଦୟ ସବକୁ ଛୁଇେଇ ଦେଲା ଆପଣଙ୍କ ଖାସ କରି ଆପଣଙ୍କର ଯୋଉ କୁକୁଡା ତ ତରକାରୀଟା ବନେଇବାର ପ୍ରଣାଳୀ ଟା ମତେ ବହୁତ ବହୁତ ଭଲ ଲାଗେ ମୁଁ ଏତେ
ହଉ ଆଜ୍ଞା ଆଜ୍ଞା ଆଉ କେ- ଆଉ କେବେ ଦେଖା କଥା ହବା ଆଉ।
ଆଉ କେବେ ଯୋଗାଯୋଗ କରିବେ ଯୋଗାଯୋଗ ମା
ଆଉ ଆପଣଁ ଆପଣ ଓଡିଏ ଆମର ତରକାରୀ ଟାକୁ। ବହୁଉ କୁକୁଡ଼ା ଦଖ କଣ
ଆଜ୍ଞା?
ସେ ତରକାରୀ ନାମ ହଉଛି ବୋଉ କୁକୁଡ଼ା ତରକାରୀ।
ମହୁ କୁକୁଡ଼ା ବହୁ କୁକୁଡ଼ା ତରକାରୀ। ଆଚ୍ଛା କିନ୍ତୁ ଆପଣ ଦାସ ବାବୁ ହେଇକି କହିଲେ।
ହଁ ସେ ତରକାରୀ ଟାକୁ ବହୁ ଆଜ୍ଞା ଜୟ ଜଗନା